ହ୍ୟାଲୋ ଭଏସ୍ ଶୁଭୁଚି?
ହଁ ଶୁଭୁଛି।
ହଁ କଣ କରୁଚ?
କିଛି ନାଇଁ ବସିଥିଲି ଏବେ ଜଷ୍ଟ।
ଆଛା କୋଉଠୁ କୋହୁଥିଲେ ତମେ ତମେ କୋଉଠୁ କୋ ହୁଥିଲ?
ହୁଁ ଆମ ହେଇଛିି ଆରୁୁ କହୁଥିଲି ତମେ କଣ କରୁଛ?
ଶୁବୁ
ହ୍ୟାଲୋ ତମେ କଣ ପଢିଛ?
ମୋର ଏବେ ଜଷ୍ଟ ବିଶିଏ ସରିଲା। ତମେ କଣ ପଢୁଛ?
ମୁଁ ଏବେ ଗ୍ରାଜୁଏସନ କମ୍ପ୍ଲିଟ ସରିଛି ମୋର।
ମାନେ ମୋ ବ୍ୟାଚ୍ ତ। କାହିଁକନା ମୋର ବିଶିଏ ତିନି ବର୍ଷ। ହଁ ମୋର ବି ସେଇଆ ମାନେ ବେଶି ଗୋ ଗ୍ରାଜୁଏସନ ୱାନ୍ ଟାଇପ ଅଫ୍ କମ୍ପୁଟର ସାଇନିସ୍। ପଢ଼ୀଥାନ୍ତା ଆଉ ସକାଳୁ ସକାଳୁ ଉଠି ସାରିଲ
ହଁ ଗାଧେଇ ସାରିକି ବସିଥିଲି।
ତମ ଲାଙ୍ଗୁଏଜ ଟା ମତେ ଟିକେ ଅଲଗା ଅଲଗା ଟାଇପ ର ଲାଗୁଛି ମାନେ ଆମ ଯାଜପୁର ଲାଙ୍ଗୁଏଜ ତ ନୁହେଁ?
ନୁହେଁ।
ଆଉ ଖାଇଛ କଣ?
ଅ ଏବେ ତ ଗାଧେଇକି ଆସିକି ବସିଥିଲି ଏବେ କିଛି ଖାଇନି ଵ ତମାନ ଏବେ ଖାଇବି।
କଣ ଟା କରିଦେଲି।
ନାଇଁ ହେ ଏମିତି କିଛି ନାହିଁ।
ହଁ ତମେ କାଲି କରିଥିଲ। ମୁଁ ମୁଁ ବି ଜଷ୍ଟ ଗାଧେଇକି ଆସିଥିଲି। ଆ ଘରେ ସମସ୍ତେ ଖାଇବେ ତ ରୋଷେଇ ବାଷ କରିଦେଇକି ଆସିଲି। ଖାଇନି ଆଉ ଏତେ ସକାଳୁ କି ଖାଇବ ପୁଣି ଫୋକ କରିବ ଦଶଟା ବେଳକୁ।
ହଁ।
ସାଢେ ଆଠଟା ନଅଟା ବେଳକୁ ଖାଇବି। ଆଉ ପଢା ପଢି ଆଉ କଣ ସାଇଡରେ କିଛି କୋର୍ସ ଫୋର୍ସ କରଛ ନା କରି ନ?
ନାଇଁ ଏବେ ତ କିଛି କରୁନି ଦିଟା ଛୁଆକୁୁ ଖାଲି ଟ୍ୟୁସନ ପଢଉଛି।
ସେମ ସେମ ସେମ ମୁଁ ବି ମୋର ବି ତମେ ଯୋଉ କହିଲନି କାଲି ସାଢେ ସାତ ଠାରେ ମୁଁ ବି ଟିଉସନ କରୁଛି ସାଢେ ଆଠରେ ଯାଇକି ପିଲା ଦି ଜଣଙ୍କୁ। ଏଇ ଇଂଲିଶ ମିଡିୟମ ପିଲା ହୁଁ।
ନୁହେଁ ମୋର ଅଙ୍ଗନବାଡ଼ିର।
ହଁ ସେ ଯାହାବି ହଉ ପିଲା ତ ପାଠ ପଢିବାର ଅ କିଛି ଆଉ ଆଉ କଣ ଦରକାର ଯେ ଅଙ୍ଗନବାାଡି ହଉ ସ୍କୁଲ ହଉ।
ହଁ ସେମିତି କିଛି ନାହିଁ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ମା, ବାପା, ଜେଜେ ବାପା, ଭାଇ ଆଉ ମୁଁ ତମର?
ମାନେ ତମେ କେତେ ଭାଇ ଭଉଣୀ?
ଦିଇଟା।
ମାନେ ତମେ ବଡ ନା ସାନ?
ବଡ଼।
ମାନେ ସବା ବଡ ମାନେ ତମ ତଳେ ଆଉ ଗୋଟେ ଭାଇ ଅଛନ୍ତି?
ହଁ ମୁଁ ତଲେ ଗୋଟେ ଭାଇ ଅଛି।
ସିଏ କଣ ପଢୁଛନ୍ତି ଏବେ?
ଉଁ ତାର ପ୍ଲସ୍ ଟୁ କମ୍ପ୍ଲିଟ୍ ହେଇକି ଏବେ ଚାକିରି କରୁଛି।
ଆରେ ଭଲ ତମେ ଚାକି ଚାକିରି ବାକିରି କଣ ପ୍ଲାନିଙ୍ଗ ଅଛି ନା ନାଇଁ ଡାଇରେକ୍ଟ ମାରେଜ।
ହୁଁ କେମିତି ହବ ଯେ
ହଁ ତମେ ତ ପୁଣି କଣ ଭାବୁଥିବ କି ଚାକିରୀ ବାକିରି କରିବ ଆଉ ଗୋଟେ ଜବ ଭଲ ଜବ ଟା କରିବି।
ଭାବିଛି କିନ୍ତୁ ଏବେ ପରିସ୍ଥିତି ସେମିତି ନାହିଁ।
ହୁଁ ହୁଁ ଆଚ୍ଛା ତମର କୋ ଅନର୍ସରେ ଗ୍ରାଜୁଏସନ କମ୍ପ୍ଲିଟ କରିଛ?
ହୁଁ ହୁଁ ଏ ଓଡିଆ।
ଆଚ୍ଛା ଓଡିଆ ଓଡିଆ ହେଲେ ତ ବହୁତ ଭଲ ଅପର୍ଚୁନିଟି ଅଛି ମୁଁ ଯେତିକି ଜାଣିଛି।
ହଁ ଅଛି ତ। ତମେ କୋଉ ଅନର୍ସ?
ମୋର ବି ସି ଏ କମ୍ପ୍ୟୁଟର ସାଇନ୍ସ।
ଓ।
ହୁଁ ତମ ଓଡିଆ ଅନର୍ସ ମାନେ ତ ଦ ପିଜି ଫିଜି ଏଣ୍ଟ୍ରାନ୍ସ ଦେଇ ଥିବ ସବୁ ମାନେ ଆପରେ କିଛି ପଢ଼ାପଢ଼ି କରିବ ନା କରିବନି?
ଏବେ ତ ସେମିତି ପ ପ ପରେ ଦେଖିବା। ରୋଷେଇ କର।
ଝିଅ ପିଲା ମାନେ ତ ରୋଷଇ ଆଉ ଆଉ କଣ ଦରକାର। ସାରେ ଆଣ୍ଟି।
ହୁଁ ଏମିତି ତ‌‌। କଣ କଣ ଜାଣିଛି?
ସୁଭୁନି।
ହ୍ୟାଲୋ।
ହୁଁ ହଁ ହ୍ୟାଲୋ।
ହଁ କଣ କହିଲ?
କଣ କଣ ସବୁ ରୋଷେଇ କରି ଆସେ?
ମତେ ସବୁ ପ୍ରକାର ଆସେ ମୁ ତ ରୋଷେଇରେ ବହୁତ ଇଣ୍ଟରେଷ୍ଟ୍ କିନ୍ତୁ ଯଦି ମୁଁ ଟେନସନ ଫେନସନ ଥିବି ତ ମୁଁ ରୋଷେଇ କରେ ନା। କି କୁକିଂରେ ମତେ ବହୁତ ଭଲ ଲାଗେ ପସନ୍ଦ ମାନେ ରୋଷେଇ ଫୋସେଇ କରିବା ପାଇଁ।
ମତେ ବି ବହୁତ ଭଲ ଲାଗେ।
ମତେ ସବୁ କିଛି ଆସେ ମତେ କିଛି ବି ଦେଲେ ମୁଁ କରିଦେବି। ହଁ ଯଦି ସେମିତି କିଛି ଗୋଟେ ଆ କଷ୍ଟିଆ ଡିସ୍ ଆଇଟମ ଥିବ ତ ଆଜିକାଲି ଇଣ୍ଟରନେଟ ତ ହେଇଗଲାଣିି ନା।
ହଁ।
ପ୍ରୋବ୍ଲେମ କିଛି ନାଇଁ ବାସ୍ ଇଣ୍ଟରନେଟ୍ ଦେଖ ରୋଷେଇ କର।
ହୁଁ। ତୁମ ଘରେ କିଏ କିଏ ଅଛନ୍ତି?
ଆମର କହିବାକୁ ଗଲେ ମୋ ବାବା ବଡ ବାପା ଜଏଣ୍ଟ ଫ୍ୟାମିଲି କିନ୍ତୁ ଖାଇବା ପିଇବା ଆମ ବା ଖାଲି ଅଲଗା ହୁଏ ତ ଆମେ ମିଶିକି ରହୁଛୁ ମାନେ ମୋ ନିଜ ଫ୍ୟାମିଲି କହିବାକୁ ଗଲେ ମୋ ବା ବାବା ମା ମୁଁ ମାନେ ମୁଁ ମଝିଆ ମୋ ଉପରେ ମୋ ବଡ ଦିଦି ଅଛନ୍ତି। ତଳେ ମୋର ମୋର ଗୋଟେ ସାନ ଭାଇ ଅଛନ୍ତି। ସିଏ ଏବେ ଜଷ୍ଟ୍ ପ୍ଲସ୍ ଟୁ ଏକ୍ଜାମ ଦେଇଛି ବି ଟେକ୍ କରିବ।
ହୁଁ।
ତାପରେ ହଁ ତା ତାପରେ ମୋ ବଡ ଭଉଣୀ ଯିଏ ସିଏ ଉତ୍କଳ ୟୁନିଭରସିଟିରେ ପିଜି କରୁଥିଲେ। ସେ ଯୋଉ ପିଜି ସରିଲା ପରେ କିଛି ପୋଷ୍ଟ ବାହାରି ନଥିଲା ତାପରେ ସିଟି ବି ତାଙ୍କର ହେଇଯାଇଥିଲା। ତାପରେ ସିଟିି ବି କଲେ ଉଁ ଏବେ ସିଟି ସରିଯିବ ଦି ତିନି ଚାରି ମାସରେ ଆଉ ତାପରେ ପୋଷ୍ଟିଂ ଫୋଷ୍ଟିଂ ବାହାରିଲେ ଜବ୍ ଫବ୍ ପାଇଁ ଆପ୍ଲାଏ କରିବେ ନହେଲେ ସ୍କୁଲରେ ଯୋଉ ଟିଚରସିପରେ ରୁହନ୍ତି।
ହଁ।
ତାର ଯୋଉ ଓଟିଟି ଏକ୍ଜାମ ଦିଅନ୍ତି ସେ ଓଟିଟି ବି ଦିଟା କ୍ଲିୟର ହେଇଯାଇଛି ଆଉ ଗୋଟେ ଓଷ୍ଟ୍ରିଟ୍ ଗୋଟେ ଥାଏ। ସେଇଟା ବାକି ଅଛି ସେଇଟା ହେଇଗଲେ ଡାଇରେକ୍ଟ ପୋଷ୍ଟିଂ। ଗମେଣ୍ଟ ଜବ ଆଉ। ମୁଁ ବାକି ରହିଗଲି କେବଳ।
ହଁ ତୁମେ ବି କରିବ।
ମାଷ୍ଟର ଡିଗ୍ରୀ କରିବି ଆଉ ଏମ ସି ଏ।
ତମେ କଣ ପ୍ଲାନିଂ ଅଛି ନା କରିବା ପାଇଁ?
ହୁଁ। ପିଜି କରିବି ବୋଲି ଭାବୁଛି।
ତାହେଲେ ତ ସିକ୍ୟୁରିଟି ଦେଇଥିବ।
ନା ଦେଇନି।
କେଜି ସିପିଟ୍ସ ଦେବାକୁ ପଡେ।
ଏବେ ତ ଘର କାମ ଟିକେ ଚାଲିଛି ତ ସେଥିପାଇଁ ଟିକେ ପଇସା ପତ୍ର ହଉନି ତ
ହ ନାଇଁ ନର୍ମାଲ ଗଭର୍ଣ୍ଣମେଣ୍ଟ କଲେଜରେ ତ ପଇସା ବି ଏତେ ଖର୍ଚ୍ଚ ହଉନ ହଜାର ଦିଇ ହଜାର ବାସ ସେତ ତିକି ଖର୍ଚ ହୁଏ।
ହଁ ବା ଏ ହଷ୍ଟେଲ ରହିବାକୁ ପଡ଼େ।
ହଷ୍ଟେଲରେ ହଁ ଯେ ମାନେ ପ୍ରାଇଭେଟ ହଷ୍ଟେଲରେ ଯଦି ଜଣେ ରହୁଛି ତ ବହୁତ ସାରା ଖର୍ଚ୍ଚ ହଉଛି ଚାଳିଶ ହଜାର ପଚାଶ ହଜାର। ଗଭର୍ମେଣ୍ଟ ହଷ୍ଟେଲ ତ ଫ୍ରି କିଛି ସ୍କୋଲାରସିପ ଦେଇକି ଫ୍ରି କରିଦିଏ ନା। ତମେ ସି ପି ଟା ଦେଇଥା ଥାନ୍ତ ସି ପି ଟି ଟା ଦେଇଥିଲେ ତମର ଯଦି ଭଲ ପଢାପଢି ଇଏ ର୍ୟାଙ୍କ ରିଆଙ୍କ ଆସିଥାନ୍ତା କିନ୍ତୁ ଓଡିଆ ଅନର୍ସ ବହୁତ ଅପରଚୁନିଟି ଅଛି ଓଡିଆ ଅନର୍ସରେ।
ହଁ।
ତମେ ସି ପି ଟ ଟା ଦେଇଥାନ୍ତା ତ ବୋଧେ ମିସ୍ କରିଗଲ ଆଉ।
ହୁଁ ଦେଖିବା ଏବେ।
ଦେଖ ଟ୍ରାଏ କର।
ହୁଁ ଭଲ ଅଛ?
ହୁଁ ହୁଁ ତମେ ହଁ ଘରେ ସମସ୍ତେ ବହୁତ ଭଲ।
ହୁଁ।
ଆଉ ତମ ଦେହ ଭଲ ଅଛି?
ହୁଁ।
ହୁଁ।
ତମରେ
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ତ।
ହଁ ଭଲ ଅଛି।
ହୁଁ।
ତମେ ତମେ କଣ କର କରିବ ଆଗକୁ?
ମୁଁ ଏଇପା ମାଷ୍ଟର ଡିଗ୍ରୀ ଏମ ସିଏ କରିବି ଆଉ କଣ କରିବି। ଜବ ଫବ ତ କୋଉଠି ହେଲାନି।
ହୁଁ
ବାଧ୍ୟ ହେଇକି ମତେ କରିବାକୁ ପଡୁଛି।
କେ
ଲକ୍ଷେ ଟଙ୍କା ଖର୍ଚ୍ଚ ହବ ଆଉ ମୁଁ ଏଇଁ ଚାରିଟା ପାଞ୍ଚଟା ବେଶୀ ନୁହେଁ।
ଘରକୁ ଆସନ୍ତି କି ତମେ ଯା।
ନାଇଁ ମୁଁ ଯା ମୁଁ ଯାଏ। ଘରକୁ ଆସିଲେ ନିଜର ଲସ। ସେଇ ତ ସେମ ଟାଇମ ହିଁ ଯିବ ନା ଅବଶ୍ୟ ଦଶ। ପନ୍ଦର ମିନିଟ୍ ଏକ୍ସଟ୍ରା ଯିବ ବା ଘରକୁ ଗଲେ। ତ କିଛି ପ୍ରୋବ୍ଲେମ ନାହିଁ ମୁଁ ତ ଘରକୁ ପଳାଏ। ସେମାନେ ବି କୁହନ୍ତି କି ତମେ ଘରକୁ ପଳେଇ ଆସ ବୋଲି ଆଉ ସିଏ ଯଦି ଡା। କି ତାଙ୍କ ପେମେଣ୍ଟ ଟା ସି ଏଦେବେ ତ ମୁଁ କାଇହିଁ ମନା କରିବାକୁ ଯିବି ମେ ତାଙ୍କ ସୁବିଧା ଟା ସେଦେଖି। ଦେଖୁଛନ୍ତି ନା ଆଗେ ତାଙ୍କର ବି ସୁବିଧା ହଉଛି ମୋର ବି ସୁବିଧା ହଉଛି ହୁଁ,
କମ୍ଫର୍ଟେବଲ ଲାଗୁଛି ମାନେ ଠିକ ଅଛି।
ହୁଁ। କମ୍ଫର୍ଟେବଲ ହଁ ଅନକମ୍ଫର୍ଟେବୁଲ ଲାଗିଥିଲେ ମୁଁ ଯାଇନଥାନ୍ତି କମ୍ଫୋଟେବୁଲ। ତ ଲାଗୁଛି ନା ମୁଁ।
ହଁ ଠିକ୍ ଅଛି।
ହୁଁ ହଉ, କଣ ଆଉ ରୋଷେଇ ଫୋଷେଇ ଶିଖିଛ ନା ଶିଖିନା।
ମୁଁ ମୁଁ ସବୁ କରିବାକୁ ଆସେ ମତେ। ଏଇ ମାଛ ପାଛ ହେନ। ନାଇଁ ମାଛ ଚିକେନ ଏମିତି ମୁଁ ରାନ୍ଧି ଜାଣିନଥିଲି,
ହଟାତ ଜାଣିନ ନା ଜାଣିଛ।
ନାଇଁ ଜାଣିନି।
ଆଛା ଆଉ ମଟନ ମଟନ ଚିକେନ ଏ ଯୋଉ ସ୍ପାଇସି ବାଲା ସବୁ।
ଜାଣିନି।
ହୁଁ।
ମୁଁ ଖାଇଏନି ତ ମତେ ଇଣ୍ଟରେଷ୍ଟ।
ଧୀରେ ଧୀରେ ଗୋଟେ କାମ କରେ ୟୁଟ୍ୟୁବ ଫୁଟ୍ୟୁବ ଦେଖ ଅଟୋମେଟିକ ଶିଖିଯିବ ସବୁ।
ହଁ।
ହୁଁ।
ମତେ ଭଲ ଲାଗେନି ମୁଁ ତ ଖାଏନି।
ଓହୋ। ସେଇ ଆକୁ କହନ୍ତି ତମେ ଖାଅନି ବୋଲି କାହିଁକି ନା ପ୍ରାୟ ମାକ୍ସିମମ୍ ଆଜିକାଲି ମାଛ ମାଂସକୁ ଯେହେତୁ ଖାଆନ୍ତିନି ତ ସେମାନେ ତାଙ୍କର ରୋ। ସେଇ କଥା କହିଲେ ବି ସେ ବହୁତ ଚିଡ଼ନ୍ତି।
ହଁ।
ସେମିତି କିି ମୋତେ ତ ମଟନ ପସନ୍ଦ ନାହିଁ ମୁଁ ମଟନ ଖାଏନି। ଚିକେନ ରାନ୍ଧି ଦେବି ଚିକେନ ମାଛ ଏବେ ଆଉ ଏତେ ବେଶୀ ଭଲ ଲାଗୁନି। ଚିକେନ ପ୍ରତି ଟିକେ ମୋର ୱିକନେସ୍ ଅଛି। ମଝିରେ ମଝିରେ ଭାବେ ମୁଁ ଆଇଁଷ ପୁରା ଛାଡିଦେବି। କିନ୍ତୁ କଣ୍ଟ୍ରୋଲ ହୁଏ ନା। ହ୍ୟାଲୋ।
ପରେ ମଲ
ହ୍ୟାଲୋ।
ହ୍ୟାଲୋ। ହୁଁ ଶୁଭୁଛି ଭୟସ ଶୁଭୁଛି?
ହଁ ଶୁଭୁଛି କୁହ।
ହୁଁ ଆଉ ଏବେ କଣ କରିବ କଣ ଏବେ ଗାଧେଇକି ଆସିଲ?
ଏବେ ଗାଧେଇକି ଠାକୁରଙ୍କୁ ପୂଜା କରି। ଘରେ ରୋଷେଇବାସ କରି
ଆଚ୍ଛା ଘରେ ମାନେ ଏଇ ସକାଳ ଖାଇବା ପାଇଁ ନାଇଁ କି?
ହଁ ନାଇଁ ସକାଳ ଖାଇବା ପାଇଁ ମୋ ମା କରିଛନ୍ତି ଆଉ ମୁଁ ବାର ବାରଟା ବେଳେ ଖାଇବା ଲାଗି
ହ ହ ଓହୋ ଆଚ୍ଛା ଆଛା। ଭଲ କଣ କଣ ସବୁ ଶିଖିବା ମାନେ କଣ ଭାବିଛି ଆଜି କଣ କଣ ଆଇଟମ ସବୁ ବନେଇବ?
ମାର୍କେଟ ତ ଏବେ କାଲି କିନ୍ତୁ ମାନେ ଟିକିଏ ବେଶୀ କିଛି ନାହିଁ।
ହୁଁ।
ଏମିତି ପତା ହେଲା ଟମାଟୋ ଆଲୁ ଏମିତି ତିଆରି କରିବି।
ଓହୋ ଆଚ୍ଛା ଆଛା। ଭଲ ଘର ପଖାଳ ପଖା ଖାଇଦବ ସ ଗାଧ ବେଳେ ଆଉ ଯୋଉ ଗରମ ବି ହଉଛି ନା?
ହଁ।
ହୁ। ଭଲ।